ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ଭଲ ଅଛନ୍ତି?
ହ ଭଲ ଅଛି ଆପଣ ଭଲ ଅଛନ୍ତି।
ଆଜ୍ଞା ମୁଁ ଭଲ ଅଛି।
ଆଚ୍ଛା।
ଖାଇସାରିଲେଣି।
ଆଜ୍ଞା ମୁଁ ଖାଇ ସାରିଲିଣି ଆଉ ଆପଣ ଖାଇସାରିଲେଣି।
ହଁ ହଁ ମୁଁ ଖାଇସାରଲେଣେ।
ଆଛା ଆଜି ଆପଣଙ୍କ ଲଞ୍ଚ ରେ ସରି ଆପଣଙ୍କ ଦିନ ଖାଇବାରେ ଆଜି କଣ ଥିଲା?
ଦିନ ଖାଇବାରେ ତ ମୋର ଭାତ ଡାଲି ଗୋଟେ ଘାଣ୍ଟ ତରକାରୀ ଆଉ ସାଲାଡ଼ ଥିଲା ଆଉ ଆପଣଙ୍କର?
ଆଚ୍ଛା। ମରାଆଜି ଭାତ ସନ୍ତୁଳା ଆଉ କଲରା ଭଜା ଖଟା।
ବହୁତ ଭଲ ଖାଇବା ବହୁତ ଭଲ ଖାଇବା।
ଧନ୍ୟବାଦ ଆଉ ଆପଣଙ୍କ ଶିକ୍ଷା ଯୋଗ୍ୟତା କଣ?
ଆଜ୍ଞା ମୁଁ ତ ଏବେ ଜାଣିଥିବେ ସରକାରୀ ଚାକିରୀ ଉପରେ ସରକାରୀ ଚାକିରୀ ପାଇଁ ପଢା ପଢି କରୁଛି ତ ସେଇଟା ତ ନିହାତି ଦରକାର ଗୋଟେ କାହିଁକି ନା ଆମ ମାନଙ୍କ ପାଇଁ ସରକାର ଚାକି ନଥିଲେ ଆମର ମାନେ ଆଗାମୀ ପିଢି ବି ବଢି ପାରିବେ ନାହିଁ ଆମ ଚାକିରି ନହେଲେ ସେମିତି ନାହିଁ କି ଯେ ଆମେ
ସେ ସେମିତି ତ କିଛି ନାହିଁ ଯେ ସରକାରୀ ଚାକିରି ଆଉ ଘରୋଇ ଚାକି ଚାକିରୀ ଭିତରେ କିଛି ମାନେ ଘରୋଇ ଚାକିରୀ ତ ସେମିତି କିଛି ଖରାପ ନାହିଁ ଯେ ଯୋଉଟା ଆଗାମୀ ପିଢି ପାଇଁ ଆମକୁ ଖରାପ ହବ।
ତ ଆମକୁ ଦେଖିବାକୁ ପଡେ ଯେ ଆମେ ସବୁବେଳେ କେମିତି ଯେ ଗୋଟେ କଷ୍ଟ ନାଇଁ ଗୋଟେ ଜାଗାରେ ରହିକି ନିର୍ଦ୍ଦିଷ୍ଟ ଗୋଟେ କାମ ହିଁ କରିପାରିଥାଏ ଯେ ସବୁ କାମ କରିବାକୁ ପଡିବ ପଡିବ ପଡିବ ହିଁ ନାହିଁ।
ନାଇଁ ନାଇଁ ମୁଁ ଏଇ କଥା ଆକଚୁଲି ମୁଁ ଏଇ କଥାଟା ବୁଝି ବୁଝି ପାରିଲେନି ଯେମିତି କି ସରକାରୀ ଚାକିରି ଆଉ ଘରୋଇ ଚାକିରି ଘରୋଇ ଚାକିର ତ ଯୋଉ ଜିନିଷ ଆପଣ କରି କରିବାକୁ ଚାହୁଁଛନ୍ତି ସେ ଜିନିଷ ବି ତ ଆପଣ କରିପାରିବେ ଗୋଟେ
ଘରେ ଯରେ କରିପାରିବେ କିନ୍ତୁ ସରକାର ଚାକିରି ଥିଲେ ଆପଣଙ୍କ ପାଖରେ ସବୁ କିଛି ଅଛିଲେ ଆପଣ ଭିବିପାରିବେ ଘରେ ଚାକିରିରେ ସବୁ କିଛି ଆପଣ ମିଳିପାରିବେ ନାହିଁ ଭାବନ୍ତୁ ନିଜେ ସରକାରୀ ଚାକିରୀ ଯଦି କରିବେ ଆପଣ ନିର୍ଦ୍ଦିଷ୍ଟ ଜାଗାରେ ରହିପାରିବେ ବେଲି ନିର୍ଦ୍ଦିଷ୍ଟ ଜାଗାରେ ବୋଲି ଆପଣ ଆପ ଆପଣ ଅଞ୍ଚଳରେ ସରକାରୀ ଚାକିରୀ ଚାକିରୀ କରିବାକୁ ଚେଷ୍ଟା କରିବେ। ତା ବୋଲି ନୁହଁ ମୁଁ କହୁନି ଯେ ଆପଣ ଦେଶ ବାହାରେ ରେ ସରକାରୀ ଚାକିରୀ କରନ୍ତୁ ସେଇଟା ମୁଁ କହୁନି।
ଆଚ୍ଛା। ଆପଣଙ୍କ କହିବା କଥା ଏଇଆ ଯେ ଆପଣ ଯେମିତି କିି ଘର ପାଖାପାଖି ରହିକି କିଛି
ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚିତ ନିଶ୍ଚିତ ସେୟା। ଚିକ୍ ଆପଣ ନିଜ ଘର ପାଖରେ ରହିଲେ ଆ ଆପଣଙ୍କ ସ-ସବୁ ପ୍ରକାର ସୁବିଧା ପାଇପାରିବେ। ଆ-ଆପଣ ନିଜେ ଘର ଦ୍ଵାର ସବୁ କିଛି ଦେଖିପାରେବେ ଯେ ଆପଣଙ୍କ ଘର ଘରର କାହାର ଦେହ ଖରାପ ହେଲା କି, ଯାହାବି ହେଲା ଆପଣ ସବୁ କିଛି ଥିଲେ
ହଁ ଆମର ବି ଗୋଟେ ଦାୟିତ୍ୱ ଥାଏ ପରିବାରକୁ ନେଇ କି ସେଇ କଥା ତ ଠିକ କଥା। ହଁ। ମୁଁ ଆପଣଙ୍କ ଯୋଉ ଜିନଷ ଆପଣ ଇଚ୍ଛା କରୁନାହାଁନ୍ତି, ମୁଁ ଆକ୍ଚୁଆଲି ସେଇ ସେଇ ଚାକିରୀ ହିଁ କରୁଛି ଘରୋଇ ଚାକି ଏଥିରେ
ଓହୋ ହୋ। ଓ ସେଥିପାଇଁ ପ୍ରଶ୍ନ କଲେ ମତେ କି? ତ ସେଇଟା ଖରାପ ନାହିଁ ସେଇଟା ମୁଁ କହୁନି ଖରାପ ବେଲି ହେଲେ ମୁଁ ମୁଁ ମୋଟା ମୁଁ ମାନେ ମୋ ମତରେ ଯୋଉଟା ଥିଲା ଠିକ ସେଇଟା ମୁଁ କହିଲି। ସେମିତି ନାହିଁ ଯେ ସବୁପ୍ରକାର ଚାକିରୀ ଖରାପ କାହିଁକିନା ଆଜ୍ଞା ଆଜ୍ଞା। କାହିଁକି ନା ଆପଣ ନିଜେ ଦେଖିପାରିବେ ଯେ, ଆପଣ ଯୋଉ ସେ ସମୁ ଅସ୍ ସବୁ ପ୍ରକାର ସମସ୍ୟା ଦେଖିବେ ଆପଣ ସେଇ ସମୟ ମାନେ ସମୁଅ ସମସ୍ୟାର ସାମ୍ନା କରିବାକୁ ପଡିବ। କଣ କରିବା? ଏବେ ତାହେଲେ ଆପଣ ଘରେ
ଆପଣ ଯୋଉଁ କଥା କହୁଛନ୍ତି ସେଇ କଥାଟା ଠିକ୍। କାହିଁକି ନା ଘରୋଇ ହଁ ଆପଣ ଯୋଉ କଥା ତଥାପି ବି ଭଲ କିନ୍ତୁ ଅସୁବିଧା ସେଇ ଟାଇମରେ ହୁଏ ଯେତେବେଳେ ଘରର ପରିସ୍ଥିତି କିଛି ଖରାପ ଥାଏ, ଠିକ ଟାଇମରେ ଆମେ ଘରେ ପହଞ୍ଚି ପାରୁନୁ।
ଆଜ୍ଞା। ସେଇଟା ହିଁ ମୁଁ ସେଇଟା ହିଁ ମୁଁ କହୁଛି। ଆଉ ଆପଣଙ୍କର ମତାମତ କଣ ରହିବ ଇଏ ପଢାପଢି ଉପରେ ଯେ, ଆପଣ ଆପଣ ବି ଆଗରୁ ତ ପଢାପଢି କ କରିଥିବେ ନା ସରକାରୀ ଚାକିରିଆଙ୍କ ପାଇଁ।
ହଁ ମୁଁ ଏବେ ବି ମାନେ ମୋର ଚାଲୁ ରଖିଛି ଇଏ ତାସହିତ ଆଚ୍ଛା। ଆପଣ କୋଉଟା ପାଇଁ ଏବେ ମାନେ ଚେଷ୍ଟା ଚଲେଇଛନ୍ତି?
ମୁଁ ତ ଆମର ଓଡିଶା ଚାକିରୀଓଡିଶା ସରକାରଙ୍କ ଚାକିରୀ ଉପରେ ଅଧିକ ଚେଷ୍ଟା ରଖିଛି ଏବେ। ଯେ ନାଇଁ କାହିଁକି ନା ମୁଁ ଦେଖିଲି ଯେ ଭାରତ ସରକାର ଚାକିରୀଟା ଭଲ। ହେଲେ ଆମ ଆମ ପାଖରେ ଆମେ ରହି ଟୋଟାଲି ରହି ହିଁ ପାରିଆନେଇଁ। ଓ ଆମର ଓଡିଶା ସରକାରଙ୍କ ପାଖରେ ଚାକି ଚାକିରୀ କଲେ, ଆପଣ ନିର୍ଦ୍ଦିଷ୍ଟ ସମୟରେ ଆପଣ ନିଜ ଘରକୁ କି ଯୋ-ଯୋଉ ସମୟରେ ଯୁଆଡେ ଯିବା ପାଇଁ ଆପଣ ଯାଇପାରିବେ, ସେମିତି ନାହିଁ କି ସରକାରୀ ଚାକିରୀ ଖରାପେ ଭାରତ ସରକାର ଚାକିରୀ ଖରାପ। ସେଇଟା ହିଁ ସେଇଟା ବହୁତ ଭଲ କାହିଁକିନା ତ ଓଡିଶା ସରକାରର ଉପର ଚାକିରୀ ହେଲା ଭାରତ ସରକାର ଚାକିରୀ।
ଆଚ୍ଛା ହଁ। ଆପଣଙ୍କର ଚିନ୍ତ ଚିନ୍ତାଧାରା ବି ବହୁତ ଭଲ। ପରିବାର ପାଇଁ ହିଁ ଆପଣ ଏଇ ସବୁ ମାନେ ଭଲ ମାଇଣ୍ଡ ସେଟ କରିଛନ୍ତି
ନାଇଁ ନାଇଁ ଆପଣ ଯୋଉ କହିଲେନେଇ କି କାହିଁକିନା ମୁଁ ବୁ ଛୋଟବେଳୁ ବହୁତ ସମସ୍ୟାର ସମ୍ମୁଖୀନ କରିକି ଆସିଛି, କାହିଁକିନା ଆପଣ ଜାଣିଥିବେ ସମସ୍ତେ ଘର ଘର ଲୋକ ସମସ୍ତିଙ୍କି ସାଆ ଠିକ ରେ ପଢେଇବାରେ ସହମତି ନଥାନ୍ତି ତ ମୁଁ ସେପରେ ପରିସ୍ଥିତି ରହିଛି ଯୋଉଠ କିି ମୁଁ ବହୁତ ପ୍ରକାର କାମ କରିକି ମୋର ବି ନିଜେ ପାଠ ପଢିଛି, ସେଇଟା ବି ମତେ ଜାଣିଲି ଯେ ଗୋଟାଏ ଥର ଗୋଟେ ସରକାରୀ ଚାକିରି କରିଦେଲେ ଆଉ ମୋ ଘର ପାଇଁ କିଛି ଚିନ୍ତା କରିବାକୁ ପଡିବ ନାହିଁ, ସେଇଟା ହିଁ ମୁଁ ଟ୍ରାଏ ସବୁବେଳେ କରେ। ଆଉ ଘରେ ବି ବାପା ମା ବହୁତ ମୋ ପାଇଁ ଲାଗିଛନ୍ତି। ଗୋ ଘରେ ବାପା ମା ତ ଗୋଟାଏ ହିଁ ଚାକିରି ପାଇଁ ଲାଗନ୍ତି ନା, ଏଇ ଗୋଟା ସରକାରୀ ଚାକିରି ଆଉ କିଛି ଚାହାନ୍ତିନି ସେ।
ନାଇଁ ଜୀବନରେ ବି ସବୁ କିଛି। ମାନେ ଉଁ ସବୁ ସମସ୍ୟା ଗୁଡାକ ଫେସ୍ କରିିକରି ଆସିବା ଦରକାର ଦରକାର ବି ସମ୍ମୁଖୀନ ନହେଲେ ବି ଆମେ ଆଗକୁ
ହଁ କାହିଁକି ନା ଆମେ ଆମେ ଏମିତି ନହଉ ଯେ ଆମେ ସବୁବେଳେ ଗୋଟେ ସବୁବେଳେ ଠିକ ପାଇକି ହେଇେ ଆମେ ସବୁଠି ବି ଖରାପ ହେଇଛେ, ଭଲ ବି ହେଇଛେ ସବୁଠି ହେଇଛେ ସବୁ ସମସ୍ୟାରେ ଆମେ ଦେଖିବାକୁ ପଡିବ କାହିଁକି ନା ଆମେ ଗୋଟେ ଜିନିଷ ଜାଣିଥିବେ ଯେ କେତେବେଳେ ଗୋଟେ ଏଇଥର ହାରିଗଲେ ଆପଣ ସବୁବେଳେ ହାରିନାହାନ୍ତି କାହିଁକିନା ଆଗକୁ ବି ଜିତିବା ପାଇଁ ଆମ ଆପଣଙ୍କ ପାଖରେ ସବୁ ପ୍ରକାରର ବାଟ ବି ଅଛି।
ହୁଁ।
ଗୋଟାକ ହାରରେ ଆମେ ଦୁନିଆ ଜାଗା ଆମେ ହାରିପାରିବାନି, ବୁଝିପାରିଲ ନାଇଁ।
ହୁଁ ଆଚ୍ଛା ତାହଲେ ଆପଣଙ୍କର ଲାଷ୍ଟ ଶିକ୍ଷାଗତ ଯୋଗ୍ୟତା କଣ ରହୁଛି?
ଲାଷ୍ଟ ଶିକ୍ଷାଗତ ଯୋଗ୍ୟତା ବୋଲି ଆପଣ କୁହନ୍ତି ପଢାପଢି କେତେ କରିଛି ନା କଣ?
ହଁ।
ମୁଁ ତ କହିବାକୁ ଗଲି ସ୍ନାତକ ଡିଗ୍ରୀ ହାସଲ କରିଛି। ତ ସେତିକି, ସେତିକି କରିଛି। ଯେ ଆଉ ମୁଁ କିଛି କରିନାହିଁ ଏବେ ଅ ସରକାର ମାନେ ଓଡିଶା ସରକାରଙ୍କ ପାଇଁ, ଓଡିଶା ସରକାର ପ ଯୋଉ ଚାକିରି ପାଇଁ ପଢାପଢି କରୁଛି। ଆଗୁ ବି ଭାରତ ସରକାରର, ଭାରତ ସରକାର ଚାକିରୀ ପାଇଁ ଲାଗିଥିଲି, ତ ସେଥିରେ ବି ଏମିତି ଲାଗିଥିଲି ସେଥିରେ ବି ବିଫଳ ହେଇଥିଲି, ବିଫଳ ପରୀକ୍ଷରେ
ହଁ ବିଫଳ ହିଁ ସଫଳତାର ଚାବିକାଠି ଏଇଟା ତ ଶୁଣିଥିବେ। ହଉ ବିଫଳ ହେଇ ହେଇ ଦିନେ ସଫଳ ହେବେ ଆଉ ସେମିତି ହିଁ ଚାଲୁ ରଖିଥାନ୍ତୁ ଆଉ।
ଆଜ୍ଞା। କଣ କରିବା? ଘରର ତ ସମସ୍ୟା ପାଇଁ ଆମେ ସବୁ କିଛି ସମସ୍ୟାର ଅ ସମ୍ମୁଖୀନ ହେବା ପଡିବ କାହିଁକି ନା ଆମେ ଏବେ ନିର୍ଦ୍ଦିଷ୍ଟ ଗୋଟେ ଏରିଆରେ ମାନେ ଘରେ ଆମେ ରହିବା ପଡୁନି, ଆମେ ଏବେ ବାହାର ଏରିଆରେ ରହିକି ପାଠ ପଢିବାକୁ ପଡୁ ପାଠାଗାରରେ ଯାଇକି, କେବେ କୋଉଠି ବାହାଘର କି ଯାହା ହେଲେ ସେଠେଇ ସେଠେଇ ତାଙ୍କ ଭୋଜି ବାଣ୍ଟିିବା ଯାଇ ପଇସା ଆଣିକି ସେଇ ପଇସା ରେ ଚଳୁଛି, ଘରୁକୁ ମାଗିବାକୁ ବି ଖରାପ ଲାଗୁଛି କାହିଁକି ଆମେ ଯୋଉ ବୟସ ବି ହେଲାଣି ଘରେ ମାଗିବାକୁ ବି ଖରାପ ଲାଗୁଚି।
ହଁ ଏମିତି ଗୋଟେ ବୟସ, ହଁ ଏମିତି ଗୋଟେ ବୟସ ଆସେ ଯେ ଯୋଉ ବୟସ ଆ ମାନେ ଖାଇବାକୁ ପାଖରେ ନଥିଲେ ବି ବାପା ମା ଜାଣି ପାରନ୍ତି କିନ୍ତୁ ସେଇ ଜାଗାଟା ଆମେ ସେମାନଙ୍କୁ ମାଗିବାକୁ ବି ଖରାପ ଲାଗେ। ସେମିତି ହିଁ ଚଳିଯାଉ କିନ୍ତୁ ତାଙ୍କ ଆଗରେ ହାତ ପତଆକୁ ଖରାପ ଲାଗେ ବୟସ୍ ସେଟ ଏମିତି ହୋଇଁ ଯେ ଆଉ ଆଜିକା ଟାଇମିଂ ରେ ବି ଚାକିରି ଯୋଉ ଲେବୁଲ କୁ ଯାଇଛି
ଆଜ୍ଞା, ଆଜ୍ଞା, ନିଶ୍ଚିନ୍ତ ଆପଣ ଆପଣ ନିର୍ଦ୍ଦିଷ୍ଟ ଦେଖି ଦେଖିଥିବେ କାହିଁକି ନା, ଏବେ ଆପଣ ଯ ଦେଖିଥିବେ ଆମର ଯେଉଁ ଉ‌ ଡାକ୍ତରି ଏକଯାମ‌ ଡାକ୍ତରି ଏକଯାମ, ଯୋଉ ଏବେ ହେଇଥିଲା। ଡାକ୍ତରୀ ଏକଜାମରେ ଦେଖନ୍ତୁ ଯୋଉ ଆମ ସରକାର ଗମ ମାନେ ଭଲଇ ଏକଜାମ ଟା କରିପାରିଲାନି ଏକଜାମ ନ କରିବା ଦ୍ୱାରା ଆମେ ଆମର ଯୋଉ ଆଠ ନଅ ଦଶ ଆଠ ଦଶ ଭାଇ ଘରେବି ବସିଲୁ ଭା ଭାଇ ଭଉଣୀ ଘରେ ବସିଲ କାହିଁକି ନା ସେମାନେ ଭାବନ୍ତୁ ଯେ ଗୋଟେ ଗୋଟେ ଚାକିରୀ ପାଇଁ କେତେ କେତେ ପରିଶ୍ରମ କରିବାକୁ ପଡୁଛି ସେ ବର୍ଷ ଯାକ କେତେ ପରିଶ୍ରମ କଲେଣି ହେଲେ ତାଙ୍କର ଏକ୍ଜାମ ଟା ଏମିତି ବାତିଲ କରିଦେବେ ବଦଳରେ ସେମାନେ ନିଜକୁ ନିଜ ନିଜକୁ ଆହୁତି ଦେଇଦେଲେ ସେ ହେଲେ ତାଙ୍କ ବାପା ମାଙ୍କର କଣ ପ ସେ ବୁଝିପଲେନି ହେଲେ ଦାୟୀ ଆ ପାଇଁ କିଏ ହବ ସରକାର ଦାୟୀ ନା
ଆଜ୍ଞା ସରକାର ହିଁ ଦାୟୀ ନା ସେ ସବୁ
ସରକାର ଯାଇ ନଥିଲେ ଆଉ କଣ କରିଥାନ୍ତେ ସରକାର ଆମର ଆକ୍ଚୁଆଲି ସରକାର ଆପଣ ଠିକ ଆମ ଆମର ଠିକ ହବାକୁ ପଡିବ କାହିଁକିନା ସରକାର ନ ଠିକ ହେଲେ ଆମେ କିଛି କରିପାରିଆ ନାହିଁ।
ଆଜ୍ଞା।
ସେଇଟା। ଆଉ ଆପଣ ଏବେ କଣ ପ ଏବେ ତ ରଥଯାତ୍ରା ଅଉଛି ଆପଣ ରଥଯାତ୍ରା କୁ ଯିବେନି?
ରଥଯାତ୍ରା କୁ ତ ଜାଣିନି ହେଲେ ତା ପୂର୍ବରୁ ତ ସ୍ନାନ ପୂର୍ଣ୍ଣିମା ଅଛି ମୁଁ ଚେଷ୍ଟା କରୁ ଛି ସ୍ନାନ ପୂର୍ଣ୍ଣିମାରେ ଯିବା ପାଇଁ।
ଓହୋ ମୁଁ ତ ରଥଯାତ୍ରାରେ ଯିବାକୁ ମୁଁ ବହୁତ ଟ୍ରାଏ କରିଛି ତ ସାଙ୍ଗମାନେ ବି ସାଥି ହେଇଛୁ ଯିବା ପାଇଁ ଆମେ।
ରଥଯାତ
ଆମେ ଯୋଉ କଣ କହିଲ? ଇ୍ଛା ତ ବହୁତ ଅଛି ତ ସାଙ୍ଗମାନେ ବି ସାଥି
ଏତେ ଯୋଉ ଭିଡ
କଣ କହିଲେ।
ନ ନାଇଁ ରଥଯାତ୍ରା ଯିବା ପାଇଁ ତ ବହୁତ ଇଛା ଥାଏ ହେଲେ ଏତେ ଭିଡରେ ସେଇ ଧ ଧରେଇବା ପାଇଁ ମୁଁ ସେତିକି
ଭିଡ ଆପଣ କହିଲେ ମୁଁ ବୁଝିପାଇଲିି ହେଲେ ଭାବନ୍ତୁ ଭଗବାନ ବର୍ଷକୁ ଥରେ ହିଁ ବାହାରନ୍ତି ବାହାରକୁ।
ଭାଗବାନ ବାହାରେ ବାହାରେ ଦେଖିବା ପାଇଁ
ବର୍ଷକୁ ଥରେ ବାହାରନ୍ତି ଠିକ ଅଛି କିନ୍ତୁ ବାହାରେ ବାହାର ବି କିଛି ନା ରୁହନ୍ତି ସେ ସୁବିଧା ପାଇପାରିନି। କିଛି ଆମକୁ
ହଁ ଆପଣ କହିବା ଠିକ କଥା କାହିଁକି ନା ବ ବହୁତ ଆପଣ ଯୋଉ କହେ ଠିକ।
ଏମିତି କିି ସମୟରେ ବି ଠାକୁର ବାହା ହରେ ରୁହ
ଆଜ୍ଞା। ଆପଣ ଯୋଉ କହିଲେ ଠିକ କଥା କାହିଁକି ନା ବାହାରେ ବି ରହିଲେ ବି ଲୋକ ବହୁତ ଭିଡ ରହନ୍ତି। ରଥଯାତ୍ରାରେ
ହ୍ୟାଲୋ।
ଆଜ୍ଞା।
ଆଜ୍ଞା ହଉ ମୁଁ ରଖୁଛିଥି ପରେ କଥା ହବା ଆଜ୍ଞା ମା ଆଉ ଟିକେ ପରେ କଲ୍ କରୁଛି ଆପଣ ରଖୁଛି ମୋଟେ କାମ ଆସଛି
ଆଜ୍ଛା।
ହ୍ୟାଲୋ। ହ୍ୟାଲୋ